ହାଲୋ ହଁ।
କଣ କରୁଚ?
ମା ଏଠି ବସିଲୁ ତରକାରୀ କରିବାକୁ। ରାତିରେ ରୁଟି କରିବି ଆଉ ଗୋଟେ ତ ଆଉ ମାନେ ସେ ପୋଇ ଛିଞ୍ଚିଡ଼ା କଣ ସବୁ ମିସେଇକି ଗୋଟେ ତରକାରୀ କରିବି ଚିଙ୍ଗୁଡ଼ି ପକେଇକି ଆଉ।
ଆଛା କେମିତି କରିବ?
ଯୋଉ ବୋଇତାଳୁ ଉଁ ବୋଇତାଳୁ, ଆଳୁ, ଖୁମ୍ବ ଆଳୁ, ଯେଉ ପରିବା ସବୁ ପଡ଼ିବ।
ବିଭିନ୍ନ ପ୍ରକାରର।
ହଁ ବୋଇତାଳୁ ଟିକେ ବଡ଼ ସାଇଜ୍ କାଟିବ। ଆଳୁ ଟା ତାଠୁ ଟିକେ ଛୋଟ କାଟିବ ମଣ୍ଡା ଟିକେ କା ସେମିତି ଆଳୁ ସାଇଜର। ଝୁଡ଼ଙ୍ଗ ପକେଇବ ଛୋଟ ଛୋଟ କରିକି। ଗାଜର ଟିକେ ପକେଇବ ଛୋଟ ଛୋଟ କରିକି।
ବୋଇତାଳୁ ଟାକୁ ଆମେ ଏତେ ବଡ ସାଇଜରେ ଟିକେ ରଖିବ।
ବୋଇତାଳୁ ଟାକୁ ମା ଟିକେ ସିଝିଯିବ ଶୀଘ୍ର।
ଆଚ୍ଛା।
ବୋଇତାଳୁ ଟା ଟିକେ ଶୀଘ୍ର ସିଝିଯିବ। ଆଳୁ ଫାଳୁ ଟା ଟିକେ ଲେଟ୍ରେ ସିଝିବ ସେଥିପାଇଁ ସେଟା ଟିକେ ଛୋଟ ଛୋଟ କରିବ। ଏକା ସାଙ୍ଗରେ ଏମତି ସବୁ ସିଝିବ ସେମିତି ପୋଇ ନାଡିର ଯୋଉ ପୋଇ ଆଣିଥିବ ସେ ନାଡ଼ିକି ବି ସୁଧା ଟିକେ ଛୋଟ ଛୋଟ କାଟିବ।
ଉହୁଁ।
ପତରକୁ ସବୁ ଅଲଗା କରିକି ରଖି ଧୋଇକି ରଖିଥିବ। ସିଏ ବାଇଗଣ କାଟିଲେ ପକାଇବ ବାଇଗଣ କାଟିବ ଯେଉଁ ଛୋଟ ଛୋଟ ବାଇଗଣ କାଟିଲା ସାଙ୍ଗରେ ବାଇଗଣ ଆଉ ପୋଇ ପତ୍ର ପୋ ପଡ଼ିବ।
ଆଚ୍ଛା ସେଟା ପଛରେ ପଡ଼ିବ।
ହଁ ଚିଙ୍ଗୁଡ଼ିକି ଭାଜିକି ରଖିଥିବ ଆଗେ ଧୋଇ ଧାଇକି,
ହୁଁ।
ତାପରେ କଣ କରିବ ସବୁ ଆଗେ ପକେଇ ପକାଇ ଦବ ପରିବା। ହଁ ଦେଇକି ଟିକେ ସନ୍ତୁଳି ଦବ। ସନ୍ତୁଳି ଦେଇକି ବାହାର କରିଦବ, ବାହାର କରିଦେଇ ଚିଙ୍ଗୁଡ଼ିକି ଭାଜିଦବ। ଭାଜିଦେଇକି ବାହାର କରିଦବ। କରିଦେଇକି କଣ କରିବ ତାପରେ ତେଲ ଫୁଟଣ ଟିକେ ପକାଇଦବା ପକେଇ ଦେଇକି ତେଜପତ୍ର ପତ୍ରଟି ପକାଇଦବ ପକେଇ ଦେଇକି ଅ ପିଆଜ ପକାଇଦବ। ପିଆଜ ଟିକେ ଲାଲ୍ ଲାଲ୍
ଆଚ୍ଛା ପିଆଜ ର ସାଇଜ ଟା କେମିତି ରହିବ ମାନେ ବଡ଼ ବଡ଼ ନା ଛୋଟ ଛୋଟ ସାଇଜ ର ରହିବ।
ନାଇଁ ନାଇଁ ସର୍ ଛୋଟ ଛୋଟ ସାହିଜି ହଁ। ମସଲାକୁ କଷିଦବ। ତା ସାଙ୍ଗରେ ହଳଦୀ, ଲଙ୍କାଗୁଣ୍ଡ, ଗରମ ମସଲା, ଜିରା ଗୁଣ୍ଡ, ଧନୀଆ ଗୁଣ୍ଡ ସବୁ ପକାଇଦବ ଯଦି ଭଲକି ମସଲାକୁ କଷିଦବ ହଁ।
ଆଚ୍ଛା।
ର ଅଦା ରସୁଣ ଗ୍ରାଇଣ୍ଡିଙ୍ଗ କରି ରଖିଥିବ ଆ ଗ୍ରାଇଣ୍ଡିଙ୍ଗ କଣ କରିମ ମ ମୁଁ ଶିଳରେ ବାଟେ।
ଆଚ୍ଛା ହଁ ଭଲ।
ହୁଁ ବାଟିକି ପକେଇଦବ ମସଲା କଷିଦବ କଷି ଦେଇକି ଏ ଯୋଉ ପରିବା ମା ସିଜେଇଥିବ ସେ ପରିବାକୁ ପକାଇଦବ। ପକେଇ ଦେଇକି କିଛି ସମୟ ଢଙ୍କେଇଦବ। ନୋଟ ପାଟ୍ କରିକି କିଛି ସମୟ ଢଙ୍କେଇଦବ। ପଛରେ କଣ କରିବ ଚିଙ୍ଗୁଡ଼ିକି ପକେଇବ।
ହୁଁ ହୁଁ ଟିକେ ଫୁଟି ଆସିଲା ପରେ ଚିଙ୍ଗୁଡ଼ିକୁ ପକେଇବା।
ହଁ ଚିଙ୍ଗୁଡ଼ିକି ପକେଇବ। ପକେଇଲା ପରେ ଟିକେ
ହଁ ବୁଟ ପକେଇବ ନା ପକେଇବାନି ନା ଖାଲି ପରିବା ସହିତ
ହଁ ବୁ ବୁଟ ପକାଇଲେ ଚଳିବ ବୁଟ ପକାଇଲେ ଚଳିବ। ଏମିତି ଚିଙ୍ଗୁଡ଼ିଟା ପକେଇଲେ ବୁଟ ବି ନ ପକେଇଲେ ନ ପକେଇଲେ ଚଳିବ। ମାନେ ଚିଙ୍ଗୁଡ଼ିଟା ପାଟିକି ଟିକେ ଭଲ ଲାଗିବ ଏମିତି ବୁଟ ଚିଙ୍ଗୁଡ଼ି ପକେଇଲେ ଯଦି ସାଧା କରିବ ନା ଚିଙ୍ଗୁଡ଼ି ନ ପକେଇକି
ହୁଁ।
ସାଧା କରିବ ତାହେଲେ ବୁଟ ପକାଇବ।
ଖାଲି ବୁଟ ଚିଙ୍ଗୁଡ଼ି ର ସେଟା ଗୋଟେ ଅଲଗା ଘାଣ୍ଟିଆ ଆଚ୍ଛା।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
ହଉ ଏ ଯୋଉ ବାଟଣଟା ପକେଇବାର ସୋରିଷ ବାଟଣ ଦେବା ନା ଖାଲି ଅଦା ରସୁଣ ପେଷ୍ଟ?
ନା ମା ସୋରିଷ ବାଟଣ ଅଛି। ଅଦା ଆଉ ରସୁଣ ପେଷ୍ଟ୍ ଅଛି।
ନା କୋଉଟା ଦେଲେ ଭଲ ଟିକେ ପାଟିକି ସ୍ଵାଦ ଲାଗିବ?
ଆମେ ଓଡ଼ିଆ ଘର ମା ଆମେ ସୋରିଷ ଧଣିଆ ଜିରା। ଆମେ ପକାଉ ଏବେ ଏ ଯେଉଁ ଛୁଆ ଅଛନ୍ତି ସିଏ ସିଏ କଣ ଆଉ ସୋରିଷ ବାଟଣରେ ଖାଉନାହାଁନ୍ତି। ସେଥିପାଇଁ ମା ପୁଅ ଆସିଛି ତ ସେଇ ମସଲା କଷେଇ ଟିକଏ କରିବି।
ଆଚ୍ଛା ହଉ। ନା ସୋରିଷଗୁଡ଼ା ଯୋଉ ପକେଇଲେ ନୁହଁ ନା ସେଟା କେମିତି କଣ ଟିକେ ପିତା ଲାଗେ ସେଇଥିପାଇଁ ମୁଁ କହିଲି ଅଦା ରସୁଣ ପେଷ୍ଟରେ ବି ତ ହେଇଯିବ ନା।
ସୋରିଷ ଆଉ ସୋରିଷ ଅଳ୍ପ ପକାଇବ।
ଆଚ୍ଛା ହଁ।
ଠିକ୍ ପରିମାଣରେ ପକେଇଲେ ପିତା ଲାଗିବନି।
ହଁ ତାପରେ ସେ ସୋରିଷ ବି କଣ ଦି ପ୍ରକାରର ଅଛି ନା କଣ କଳା ଗୋଟେ ଧଳା ଦେଖ
ହଁ ଧଳା ସୋରିଷ ପକେଇଲେ ତାର ଟେଷ୍ଟଟା ଅଲଗା କଳା ସୋରିଷ ପକେଇଲେ ମା ତା ଟେଷ୍ଟ ଅଲଗା।
ଆଚ୍ଛା କିନ୍ତୁ ସୋରିଷ ତ ସମାନ।
ହଁ ସେ ତା ଟେଷ୍ଟ ଟିକେ ଅଲଗା ଆଉ ଆଉ ଗୋଟେ ଅଛି ଆଉ ଗୋଟେ ଅଛି ନଡ଼ିଆ ନଡ଼ିଆ ଗ୍ରାଇଣ୍ଡିଙ୍ଗ କରିକି ତା ରସକୁ ପକାଇଲେ ତା ଟେଷ୍ଟ ମା ଅଲଗା।
ଆଛା ହଁ ହଁ ନଡ଼ିଆ ମାନେ ନଡ଼ିଆ ଖାଲି ତା ଯୋଉ ମାନେ ଗ୍ରାଇଣ୍ଡିଙ୍ଗ କରି ତା ପାଣି ଟା ଧଳା କ୍ଷୀର ଟା ଯୋଉ ପକେଇବା ନା ସେ ନଡ଼ିଆ ଟା ସହିତ ଯୋଉ ଗ୍ରାଇଣ୍ଡିଙ୍ଗ୍ ହେଇଥିବ ସେ ତା ଇଏ ସହିତ ପକେଇଦବା?
ନା ମା ନଡ଼ିଆକୁ ବାଟିଦବା ବାଟି ଦେଇକି ଗୋଟେ କପଡ଼ା କପଡ଼ା ସହିତ ଚିପୁଡ଼ି ଦେବା ତାର ଯେଉଁ ରସଟା ସେ ରସଟା ପକେଇବା।
ନହେଲେ ନଡ଼ିଆ ଟା ପକେଇଲେ ରୁଆ ରୁଆ ଲାଗିବ ଆଉ ଆଛା ହଁ। ଭଲ ଆଉ ମାନେ ବୁଟ ସହିତ ଯୋଉ ଖାଲି ଚିଙ୍ଗୁଡ଼ି କରନ୍ତି ସେଥିରେ ସୋରିଷ ପଡ଼େ ନି। ସେଟା ଖାଲି ଅଦା ରସୁଣ ପେଷ୍ଟ ରେ ହୁଏ ଆଉ ସେଥିରେ ବୋଇତାଳୁ କୁ ପକେଇ ପାରିବା ନା?
ହଁ ବୋଇତାଳୁ ପଡ଼ିବ।
ସେ ଯୋଉ ବୋଇତାଳୁ ଚିଙ୍ଗୁଡ଼ି ଆଳୁ ବୁଟ ସିଏ ଅଦା ରସୁଣ ପେଷ୍ଟରେ କଲେ ଟିକେ ଭଲ ଲାଗିବ। ଆଉ ପୋଇରେ କଲେ ସୋରିଷ ବାଟଣ ଦେଲେ ଭଲ
ହଁ ମା ଏଇଟା ଏମିତି କଲେ ସେଟା ରୁଟି ରେ ଖାଇପାରିବ ରୁଟି ରୁଟିରେ ବୋଇତାଳୁ ବୁଟ ଆଳୁ ଏମିତି ପକେଇକି କଲେ ସିଏ ଖାଇପାରିବ ରୁଟିରେ।
ଆଚ୍ଛା ହଁ।
ରୁଟି ଆଉ ଏମିତି ପୋଇରେ ସୋରିଷ ବାଟଣ ଦେଇ କଲେ ସେ ଭାତରେ ମା ଟିକେ ଭଲ ଲାଗିବ।
ହଁ ହୁଁ।
ଆଉ ସେ ଏମିତି ରୁଟିରେ ଖାଇଲେ ଭଲ ଲାଗିବନି ଯାହା ହେଲେ ରାତିରେ ରୁଟି ଖିଆ ହଉଛି ଭାତ ତ ଖିଆ ହବନି ସେଥିପାଇଁ ପୋଇତାଳୁ ବୁଟ ଆଳୁ ମିଶେଇକି ଏମିତି କରୁଛି।
ଆଛା ହଁ ଭଲ। ଆଛା ସେ ଯୋଉ ଗରମ ମସଲାଟା ଏବେ ଯୋଉ ଘରେ କରୁଛନ୍ତି ସେ ଯୋଉ କଣ କଣ ସବୁ ମିଶେଇ
ଗରମ ମସଲା କଣ କରିବ ଗୁଜୁରାତି ପକେଇବ। ଧଣିଆ ପକେଇବ ପାନ ମଧୁରୀ ଟିକେ ପକେଇବ। ଜୀରା ଲଙ୍କା ଜେଜପତ୍ର ଗୋଲମରିଚ ନା କଣ କରିବ ସବୁ ମିଶେଇକି ଭାଜିଦବ।
ଆଛା ହାଲକା ରୋଷ୍ଟ।
ହଁ ହାଲକା ଭାଜିବ ଭାଜିକି ତାକୁ ଚୁୁରିଦବ।
ହୁଁ।
ମା ସେଥିରେ ଡାଲମା ଡାଲମା ଫାଲମା ସବୁଥିରେ ବି ପକେଇ ପାରିବ।
ହଁ ଆଉ ସେ ଯୋଉ ଜାଇଫଳ ପକଉଛନ୍ତି ସେଗୁଡ଼ାବି ପକେଇ ପାରିବ ନା ନା ସେଗୁଡ଼ା ନାଇଁ।
ଜାଇଫଳ ନା
ହୁଁ।
ନା।
ଆଛା ହଉ। ଏଇ ମୋ ବୋଉ ଏଇ ଯୋଉ ଡାଲମା କରନ୍ତି ଖାଲି କଞ୍ଚା ଜିରା ଆଉ ଲଙ୍କାଗୁଣ୍ଡ କଣ ଟିକେ ସାଙ୍ଗେ ସାଙ୍ଗେ ଭାଜି ଦେଇକି ପକେଇ ଦିଅନ୍ତି ତ ମୁଁ କହିଲି ଗରମ ମସଲା ବି ତ ପକେଇଲେ ହବ ନା ସେଇୟା ମୁଁ ପଚାରୁଥିଲି।
ଗରମ ମସଲାରେ ଆଜିକାଲି କେମିକାଲ ଜିନିଷ ମିଶୁଛି ଆମେ ଯଦି ନିଜ ଘରେ ତିଆରି କରିକି ଖା ଖାଇବା। ଘରେ ନିଜେ ତିଆରି କରିବା ତାଲେ ଏ ସାମଗ୍ରୀ ସବୁ ଜିରା ଧଣିଆ ଏସବୁ ବା ହ ଗୁଣ୍ଡ କରିକି ନି ହଁ ସେଇଟା କଲେ କିଛି ନାହିଁ।
ଆଛା ହଁ ସେଟା ବି ଦେହ ପାଇଁ ଭଲ କାହିଁକି ନା ସେଥିରେ ବହୁତ ପ୍ରକାରର ସବୁ ମିଶୁଛି ତା ମିଶିଲା ପରେ ବି ସେ କିଛି ନା ପରିମାଣର ଅଲଗା କିଛି ଜିନିଷ ମିଶଉଛନ୍ତି ଯାହାକି ସେଟା ବହୁତ ଦିନ ପର୍ଯ୍ୟନ୍ତ ଆମେ ଷ୍ଟୋର କରିକି ବି ରଖି ପାରୁଛନ୍ତି କିନ୍ତୁ ଏଇଟା କଣ ଆମେ ଯୋଉଟା ନିଜେ କରୁଛନ୍ତି। ସେଟା କରିଦେଲା ପରେ ଧର ରଖିଥିବା କିଛି ପବନ ବାଜିଲା ପରେ ସେ କେମିତି ଗୋଟେ ନେଳୁଆ ଟାଇପର୍ ହେଇଯାଉଛି। କିନ୍ତୁ ପ୍ୟାକେଟ ଜିନିଷ ତ ପବନ ବାଜିଲେ ବି କିଛି ହଉନି ତଥାପି ରହିଯାଉଛି ବହୁତ ଦିନ ପର୍ଯ୍ୟନ୍ତ।
ହଁ ସିଏ ଗୋଟେ କେମିକାଲ ମିଶଉଛନ୍ତି ସେଥିପାଇଁ କିଛି ହଉନି। ଆମେ ଘରେ ତିଆରି କରୁଛନ୍ତି ଆମେ ବହୁତ କାହିଁ କରିବା। ଅଳ୍ପ ମାନେ ଧର ସାତ ଆଠ ଦିନ ପାଇଁ କରିବା ସେ ସରିଗଲା ପରେ ବା ଆଉ ଥରେ ଭାଜି ଭୁଜା ହେଇ କରିବା।
ହଁ ହବ।
ଏମିତି ଡବାରେ ପୁରେଇକି ରଖିଥିବା।
ହୁଁ।
ତାପରେ ଆଉ ଗୋଟେ କଥା ଯଦି ଆମେ ପନ୍ଦର ଦିନ ପାଇଁ କରିବା ଆମେ ମଝିରେ ମଝିରେ ଟିକେ ଖରାରେ ଶୁଖେଇଦବା।
ହଁ ଶୁଖେଇଦେଲେ ରହିବ ତାର ଇଏ ଗୁଣଟା ଭଲ ଆଉ
ହଁ।
ହୁଁ ହୁଁ। ହଉ ଆଉ କରିକି ଖାଅ ଆଉ କେତେବେଳେ ମୁଁ ଗଲି ଖାଇବି ବୁଲିଆ। ଆସିବି। ହିଁ ହିଁ ହିଁ।
ହଉ।
ହୁଁ।
ଆସିଲି ମୁଇ
ଆଉ ତ କୁଆଡେ ଯାଇ ହଉନି। ଆଉ ଏଇ ଚାରି ଛଅ ଜଣ ଆସୁଛନ୍ତି ପାଠ ପଢ଼ିଯେ ଏଇ ସନ୍ଧ୍ୟାବେଳେ। ତାଙ୍କ ପାଖରେ ବସ ସେ ଆଉ ଆଜି ଗରମ ହଉଛି ତ ଟିକେ ଦିନରୁ ଆସିକି ପାଠ ପଢିକି ପଳେଇଛନ୍ତି। ସେଥିପାଇଁ ବସିଥିଲି ଆଉ ମୁଁ କହିଲି ଦେଖିବା କଣ କରୁଛନ୍ତି?
ନା ନା ମା ଆସିବ ଆଉ କେତେବେଳେ ଆଉ।
ହଁ ଯିବା ଆଉ ଘରେ ସବୁ ଭଲ ନା?
ହଁ ଭଲ।
ହଉ ଆଉ ଭଲ ଭଲ ଆଇଟମ କରୁଛ ଆଉ। ନା ପୁଅ ଆସିଛି ଖାଇବ ଆଉ।
ହଁ ମା ଏଇନା ନା ପୁଅଟା ଆସିଛି ତ ସେଥିପାଇଁ କରିବା କଥା ଆଉ।
ବୁଲାବୁଲି କରିବ ଆଉ।
ଆଉ କଣ କରୁଛ ଭାଇନା?
ଆଜ୍ଞା।
କଣ କରୁଚ?
ମୁଁ ଏଇ ବସିଛି ଆଉ ସନ୍ଧ୍ୟା ସାରିକି ବସିଥିଲି ଏଇ ବୋଉ ରୋଷେ ସେଇ କରୁଛନ୍ତି ଖାଇମୁ ଆଉ ମୁଁ ଟିକେ ଶୀଘ୍ର ଖାଇଦିଏ। ଟିକେ ଖାଇଦେଲେ କଣ ନା ଲୁଏ। ଏଁ ସବୁବେଳେ ଡେରିରେ ଖାଇବା ଟା ଖାଇବା କଥା ନୁହଁ ଖାଇକି କଣ ସାଙ୍ଗେ ସାଙ୍ଗେ ଶୋଇବା କଥା କି? ଖାଇକି ଟିକେ ସମୟ ଏପଟ ସେପଟ ହେବା ତା ପରେ ପଢାପଢି ଟିକେ କରିବା ତାପରେ ଶୋଇବା। ଖାଇକି ସାଙ୍ଗେ ସାଙ୍ଗେ ଶୋଇବା କଥା ନୁହଁ ତ ହେଥିପାଇଁ ମୁଁ କହୁଥିଲି ଟିକେ ଶୀଘ୍ର କରିଦିଅ ମୁଁ ଟିକେ ଖାଇଦେମି ଆମର ଶୀଘ୍ର ସରିଯାଏ। ଆମର ଦିନରୁ କରିଦିଅନ୍ତି କିନ୍ତୁ ଆଜି ରୁଟି ତ ହେଥିପାଇଁ କରିନାହାନ୍ତି କରିବେ ଖାଇବୁ ଆଉ।
ହଁ ହଁ ବୋଉ ବୋଉଙ୍କୁ ଟିକେ ସାହାଯ୍ୟ କରିବ ଆଉ।
ହଁ।
ହଉ ତାହେଲେ ହଉ ମୁଁ ଯାଏଁ ଦେଖେ କଣ କରୁଛନ୍ତି ପରେ କଥା ହେବା ଆଉ।
ହଉ ମା।
ହଉ ରଖୁଛି।